ହୁଁ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ବନ୍ଧୁ।
ହଁ ବନ୍ଧୁ କୁହ କେମିତି ଅଛ ବନ୍ଧୁ?
ଆ ଆଉ କାଇ ଏବେ ମନେ ପଇଲା। ମୁଁ ଯେମିିତି ଫୋନ କଲି।
ମନେ ପାଇଲେ କ କଣ ଆଉ କଣ କରିବା ନା ଆଜିକାଲି ଟିକେ ବେସ୍ତ- - ତ ରହୁଛି ତ।
ଓ ହୋ। ନା ମୁଁ କହିଲି କାଇଁ ବନ୍ଧୁ ଏତେ ଦିନ ହେଲା ହିଁ ଫୋନ କରିନଥିଲ ସେଇଆକୁ ମୁଁ ଟିକେ ଫୋନ କରିଦେଲି।
କଣ କରିବି ଆଉ। କଲେଜରେ ପରୀକ୍ଷା ପରୀକ୍ଷା ଚାଲିଛି ପ୍ଲସ ସକାଳୁ ଉଠିଲି ପରୀକ୍ଷା ଆଇଲିି ଦିଟା ତିନିଟାରେ ଖାଇ ପିଇ ଟିକେ ଦି ଘଣ୍ଟା ଶୋଇଲି ପୁଣି ମୋର ଚାରିଟା ବେଳେ ଗୋ ଗେମ୍ ଆପଣ ଜାଣିଥିବେ ଫି ଫେୟାର ଖେଳ ସେ ଫିଫେୟାର ଟିକେ ମୁଁ ସ୍ପୋର୍ଟସ ଖେଳେ ତ ଆଉ ଟିକେ ଟାଇମ ଯାଉଛି ଚାରିଟାରୁୁ ଛଅଟା ଖେଳି ପୁଣି ଘଣ୍ଟେ ଛାଡି ସାତଟାରୁ ଆଠଟା ଖେଳିଲି ପୁଣି ଘଣ୍ଟେ। ସାଢ ନଅଟା ରୁ ବାରଟା ରାତି ବାରଟା
ବାାରେ ବାହାଘରେ ଏତେ ସମୟ ଖେଳୁଛ
ଆଉ କଣ କରିବା ସିଏ ଟିକେ ମେହନତ ଚାଲିଛି ପ୍ରାକ୍ଟିସ ହଉଛି ନା
ଓହୋ।
ଆଉ କଣ କରିବି ଆଜ୍ଞା ଏମିତି ସବୁ ମେହନତ ଯା ମଝିରେ ଯୋଉଠି ଟିକେ ଫାଙ୍କା ମିଳିଛି ସେତିକିରେ ଆଉ କଣ ମନେ ପଡ଼ୁନି ଆଉ
ନା ମୁଁ କହିଲି କାହିଁ ବନ୍ଧୁ ଏତେ ଦିନ ହବ ଫୋନ କରିନାହାନ୍ତି ସେଇଆକୁ ଟିକେ ଫୋନ କରିଦେଲି ଆଉ କଣ ଖାଇ ଖାଇବା ହେଇଥିଲା?
କଣ ଖାଇବି ଆଉ ଏଇ ଟିକେ ଜଳଖିଆ ଏଇ ଜଷ୍ଟ ଖାଇକି ଆଇଲି।
ଓହୋ ଆଉ ମୁଁ ତ ଭୁବନେଶ୍ଵର ପଳେଇଆଇଛି ଆଉ କଣ? କରିମି ଆଉ ଯାହାହେଲେ କାମ ଦାମ କଲେ ପଇସା ମିଳିବ ନା ଆଉ କିଏ ପଇସା ଦବ ଘରେ ବସିଲେ
ହଁ ଭଲ କର ଭୁବନେଶ୍ଵରରେ ଏବେ ଯା ହଉ ହଁ ଭଲ କାମଦାମ କର।
ହଁ ଆଉ?
ଆଉ କଣ ବନ୍ଧୁ ମୁଁ କହୁଥିଲି ଆଉ ଗାଁ ରେ କଣ ଫଙ୍କସନ ଫଙ୍କସନ ଅଛି କି ଏବେ?
ଫନସନ ହଁ ଗାଁରେ ତ ମତେ ଫୋନ କରିଥିଲେ ଯୋଉ ଯାତ୍ରା ଆଉ
ଯାତ୍ରା?
ହଁ ମତେ ଫୋନ କରିଥିଲେ ସାଙ୍ଗ ଛୁଆ କି ଗାଁରେ ଯାତ୍ରା ହଉଛି ତମେ ଆସ ମୁଁ କହିଲି ମୁଁ ତ ଭୁବନେଶ୍ଵରରେ ରହୁଛି ଯିବାକୁ କେତେ ସମୟ ଲାଗିବ ମୋତେ ଦି ଘଣ୍ଟା ଲାଗିବ ଆସ ଆଉ ଯିବାନି ରେ କିଛି ନାଇଁ ଦେଖିବା ଯଦି କାମ ଫାଙ୍କା ମିଲିଲେ ଯିବି ଆଉ କଣ କରମି
ହଉ ଦେଖିବା ଆମେ ବି ଯଦି ହବ ଯିବି ଆଉ ଆମ ଫ୍ୟାମିଲି ଚାରି ଜଣ ପଳେଇବୁ ଯାତ୍ରା ଖାଲି କୋଉ ଦିନ ଜଣା ପଡୁ
ହଁ ଯାତ୍ରା ଜଣା ଏତିି ତାରିଖ ଆମେ ମାାଲିକି ପଳାନ୍ତୁ ଏ ଆଉ କଣ ଆଉ କଣ?
ନାଇଁ ଆଉ କଣ କରିବା ଗାଁ କୁ ଯାଆନ୍ତି ଗାଁ ରେ ବହୁତ ବଦମାସ ପିଲା ଗୁରା କୁହନା କୁହନା ମୁଁ ଥରେ ଯାଇଥିଲି ଗୋଟେ ପିଲାଟେ ଛାଡା କଣ କହିମି ଆଉ ଆଉ ବନ୍ଧୁ ଆପଣଙ୍କ କଥା କିଛି କୁହ?
ନା ଆଉ ମୁଁ କଣ ଆଉ ଯୋଉ ମୁଁ ଆଜି ଯାଇଥିଲି ବିଲୁକୁ ଧାନ ବୁଣିବାକୁ
ଆଜ୍ଞା।
ବିଲୁକୁ ଯାଇଥିଲୁ ଧାନ ବୁଣିବାକୁ
ହଁ।
ଚାଷ ହେଲା ଚାଷ ହେଇକି ଧାନ ବୁଣା ହେଲା ଧାନ ମୁ କାଲି ମାନେ ଆସୁ ଆସୁ ଘରକୁ ଚାରିଟା ହେଇଗଲା
ଓ ଭାଇ ବହୁତ ମେହନତ କଲ।
ନାଇଁ ନତ କଥା କିଛି ନୁହଁ ଆମେ ନଉଛି କହ କି ଯାହାହଲେ ଟିକେ ବିଲ ଘରେ ତ ମୁ ଏକା ନା କରିବା କିଏ? ଗାଁରେ ବିଲ ବାଡି ସବୁ ଦେଖିବାକୁ ପଡୁଛି
ହଁ କ ଏକା କରିବ ଆଉ କିଏ କରିବ
ହୁଁ।
ଆଉ ଘରେ ଜେଜ କେମିତି ଅଛନ୍ତି ଜେଜ?
ଜେଜ ଭଲ ଅଛନ୍ତି। ସବୁ ଭଲ ଅଛନ୍ତି।
ସବୁ ଭଲ ଅଛନ୍ତି। ଆଉ ଆଉ ଗାଁ ରେ ସେ ଯୋଉ ବାବନାଇଁ ତମେ ମିଶ ତାଙ୍କ ସାଙ୍ଗରେ ସିଏ ତାଙ୍କ ଖବର କଣ?
ଖାଲି ଖାଇବ ପିଇବ ଆଉ କଣ ତାରେ କାମ ହୋଉଚି।
ହ। ଆଚ୍ଛା ଆଚ୍ଛା ଆଉ ତମ ଗାଁରେ ହେ ଯୋଉ ଗୋଟେ ଗୋଟେ ପିଲାଟେ ଗଣେଶ ବୋଲି ଗୋଟେ ପିଲାଟେ
ହ ହ।
ତମ ଗାଁରେ ଯୋଉ ଗଣେଶ ବୋଲି ପିଲାଟେ ତାଙ୍କ ଖବର କଣ?
ହଁ ସେତ ଗାଁ ମୁରବି ହେଇଚନ୍ତି ଆଉ।
ହଁ ସେ ଭାରି ମାମିଲିତିଆ ହେଲେଣି ଛୋଟ
ଆପ୍ ଗନ ମାଡ ଖାଇନି ମାଡ ଖାଇନି।
ହଁ ସେ ଟିକିଏ ସେ ଟିକିଏ ବଦମାସ ଅଛି ପିଲାଟି ନାଇଁ?
ଆଉ ଆମର ଗୋଟେ ଯୋଉ ଗୀତ ବସିବ ଏଇ ଚାରି ପାଞ୍ଚ ଦିନି ଭିତରେ
ନା।
ହାଲୋ।
ଆଜ୍ଞା ହଁ କୁହନ୍ତୁ କୁହନ୍ତୁ। କଣ କହିଲେ?
ଗୀତ ଗୀତ ବସିବ।
କେବେ?
ଏଇ ଚାରି ଏଇ ଚାରି ଦିନି ଭିତରେ ଆମର।
ଓହୋ।
ହୁଁ ଏଇ ଗୀତ ବସିବ। ତମେ କିନ୍ତୁ ଯାହାହଲେ ଆସିବ।
ହଁ ଯିବା ନିଶ୍ଚୟ ତୋପରୀକ୍ଷା ତ ସରି ବ କେବେ? କାଲି କି ପହର ଦିନ ଆଡୁ ସଇଲେ ହଁ ହେଇଯିବ ଟାଇମ୍।
ହଁ ସେଇଗଥା ମୁଁ କହିଲି ଆଗ ମୁ ବନ୍ଧୁ ବି ଜଣା ତାପରେ
ହୁଁ ଟାଇମ୍ ହେଇଯିବ।
ଆଉ କଣ ଖବର ଆଉ? ପରୀକ୍ଷା ତ ଚାଲ କି ଡେଲି ଉଠିକି ଦୌଡ ସକାଳୁ ଭାରି ବାଧୁଚି ବନ୍ଧୁ କଣ କହିବି ଆଉ। ବାଧୁଚି ପୁଣି ଟିକେ ଗେମ୍ କୁ ବି ଧ୍ୟାନ ଦେବାକୁ ପଡୁଚି।
ଆଉ ଯେତେ ଗେମ୍ ଖେଳନା କାରଣ ଗେମ୍ ଟା ଭଲ ଜିନିଷ ନୁହଁ।
ମନ ଇଛା ନୁହେଁ ଯେ ହେଲେ ସେଥେରେ କିଛି କ୍ୟାରିୟର ହେଇପାରିବ। କାହିଁକିନା ଗେମ୍ ଛଡ଼ା ମୁଁ କୋଉ ଜିନିଷ ଆଉ ଜାଣିନି।
ଆରେ ଗେମ୍ ରେ କ୍ୟାରିୟର ହେଇପାରିବ। ସେତିକି ମେହେନତ୍ କରିବାକୁ ପଡିବ।
ମୁଁ ସେ ତ କରୁଚି। ବାକି ଭଗବାନଙ୍କ ଇଚ୍ଛା।
ହଁ ସେଟା ବି କଥାହେଲା ମେହେନନ।
କାହିଁକି ନା ଆଉ କିଛି ଅପସନ ହିଁ ନାହିଁ କଲେଜ ଛଡା କଣ ହିଁ କରିବି।
ହଁ।
ମୁଁ କିଛି ଚାହୁଁଛି ମୋର ଟିକିଏ ସ୍ୱପ୍ନ ଅଛି ସ୍ପୋର୍ଟସରେ ନା କରିବୁ ଖେଳିବାକୁ। ତ ମେହନତ ଚାଲିଛି, ବାକି ଭଗବାନଙ୍କ ଭରସା। ସେଇ ଜଗା କରେଇବ ସବୁ।
ହଁ, ସେଇା ସେଇ ଜାଗା ତ ସମସ୍ତଙ୍କର। ସମସ୍ତଙ୍କର ଶେଷ ଇଚ୍ଛା। ସମସ୍ତଙ୍କର ଶେଷ ଇଚ୍ଛା ହଉଛି ଜଗା। ତାର ସିଏ ଯେତେବେଳେ ସେତେବେଳେ ବଦେଳିବ ଭାଗ୍ୟ।
ଭାଗ୍ୟ।
ଆମେ କଉ ଦିନ ଗୋଟେ ଗଲେ ତା ଜଗା ପାଖକୁ ହୁଅନ୍ତାନି?
ହୁଁ, ନିଶ୍ଚୟ ଯିବା। ଚାଲନା, କୋଉଦିନ।
ଏଇ, ମୁଁ ଭାବୁଛି, ଯୋଉ ରଥଯାତ୍ରା ଟା ଆସୁଛି, ସେଇଥିରେ ଗଲେ ହବ।
ନାଇଁ ନାଇଁ, ରଥଯାତ୍ରା ଟିକେ ଗେଞ୍ଜ ଭିଡରେ, ମତେ ଟିକେ ଭୟ ଲାଗେ।
କିଛି ନାଇଁ। ଆରେ, ଆମେ କଣ ଆମେ ରଥ ପାଖକୁ କାହିଁ ଯିବାକି? ଆମେ ଆମର ମେନ ହଉଛି, ଆମେ ଗୋଟେ ଟାର୍ଗେଟ ରଖିବା, କଣ? ରଥ ଦୌଡି ଆମକୁ ଛୁଇଁ।
ଓ, ଆଚ୍ଛା! ଦୌଡି ବି ଛୁଇଁବାକୁ ଗଲେ ବହୁତ ଭିଡ ସେଠି।
ଧର ରଥ ଦୌଡ଼ି ତ ବହୁତ ଲମ୍ବା। ଦୌରୀ ଟା କେବଳ ଖାଲି ଗୋଟେ କିଲୋମିଟର ପରେ ହବ।
ସେଇ ତ ଦୌଡ଼ି ଏଟା ମଜା ମଜି ଥିବ ନା, ଲୋକ ଘେରିଥିବ। ତା ଭିତରେ ପଶିକି ମତେ କାହିଁ ଲାଗୁନି, ଯାଇହବ।
ଯାଇ ହବନି? କିଏ କହିଲା ଯାଇ ହବ ସବୁ ହବ। କିଛି ଟେନସନ୍ ନାହିଁ, ଆମେ ଯିବା, ଆମେ ଏ ଜାଗା ଦର୍ଶନ କରିବା, ଭଲ ଭଲ ଜାଗା ବି ସେଠି ଅଛି। ଆମର ଦାଲଚଣ୍ଡୀ, ଆଉ ମାତା ମା ମ ଠ, ଆଉ ଭଲ ଭଲ ସି ବିଚ ବି ଅଛି। ଏମିତି ବୁଲାବୁଲି କରିକି ଆସିଲେ ହୁହନ୍ତା ଆଉ।
ହଁ, ମତେ ଭାରି ଇଚ୍ଛା। ଚାଲ! ମୋର ମନା ନାହିଁ, ମୁଁ ବ ସଦାବେଳେ ଆଭେଲେବଲ୍।
ନା ନା, ମୁଁ କହିଲି, ଆମର ଯୋଉ ଯାତ୍ରା ହବନି ଗାଁ ରେ।
ଆଜ୍ଞା।
ସେଇଥିରେ ସବୁ ଛୁଆ ଆସିବାର ଅଛି। ସବୁ ସାଙ୍ଗ ଛୁଆ ସବୁ ଆସିବେ, ଆଉ ଯଦି ଆସିବେ ତାହେଲେ ଦେଖିବା, ଯଦି ହବ ସେ ସବୁ ଛୁଆଙ୍କୁ ବସେଇକି ଗୋଟେ ମିଟିଂ ଟାଇପର ଗୋଟେ କରିଦବା। କରି ଦେଇକି ଯିବା। ପୁରୀ ଯିବା, ଆଉ ନହେଲେ ଆମର ଭଲ ଭଲ ସବୁ ଜାଗା ଅଛି ସେଠି। ପୁରୀ ରେ ତାର ଆମ ଯୋଉ ଗୁଣ୍ଡିଚା ମା ମନ୍ଦିର, ସିଏ ତ ଆହୁରି ଭଲ।
ହୁଁ, ମୁଁ ସେ ସବୁ ଜାଗା ଦେଖିନି। ହୁଁ, ତାହେଲେ ଯିବା। ଏଇଥର ଦେଖିବା ଆଉ। କିଏ କିଏ ସବୁ ଆସିୁଛନ୍ତି ଗାଁ କୁ?
ବାହା ହବୁ, ବହୁତ ପିଉ ପିଉଷ ଆସିବ, ଜନ ଆସିବ। ପିୟୁଷ ଆମର ନନ୍ଦ ପୁଅ।
ଯୋଉ ଆୟୁଷ ଆୟୁଷ ତାଙ୍କ ଭାଇକି? ହଁ, ଆୟୁଷ ମୁ ଭଲ ପିଲାଟା।
ହଁ।
ତମ ବଡ଼ ଭାଇ ପିଇଶି? ହଁ ହଁ, ମନ ପଇଲା ମନେ ପଇଲା ହଁ।
ହୁଁ।
ବହୁତ ଦିନ ହେଲାଣି ଗାଁରେ ଥିଲି ନା।
ଏଠି ଜାରକାରେ ରହିବାରେ ହେଇଗଲାଣି ଦଶ ବର୍ଷ ତ ଗାଁକୁ କେତେବେଳେ କେମିତି ଯାଉଛି ତ କିଛି ଜାଣି ହଉନି।
ଯାହା ହେଲେ ମୋ କହିବା କଥା ଗାଁ ସହର ବହୁତ ଫରକ୍।
ହଁ।
ହେଲାକି ଗାଁ ସହର ଭିତରେ ବହୁତ ଫରକ।
ବହୁତ ଫରକ୍।
ଗାଁ ସ ଗାଁରେ ରହିବ ଗୋଟେ ମଜା ଅଲଗା। ସହରରେ ରହିବ ଗୋଟେ ମଜା ଅଲଗା।
ହୁଁ ଆଉ ସେତେବି ନି ଗାଁରେ ରହିଲେ ନଈ ବାଲିରେ ବୁଲ୍ ସେ ଯୋଉ ମଜା। କେଡେ କାଡେ ସାଙ୍ଗମାନଙ୍କ ସାଙ୍ଗରେ
ଏଇ ଏଇ ବା ଆମ ବାଲି ତ ପଡିଗଲାଇଁ ଆଉ। ହଁ ବାଲି ପଡିଗଲାଇଁ।
ଯାଇ ହଉନି। କଣ କରିବା? ପରୀକ୍ଷା ଟା ସରୁ ଯିବି ଗାଁକୁ ବୁଲିବା।
ହଁ ହଁ ହଁ।
ବଢିଆ ମଜା କରିବା ବନ୍ଧୁ। ଶୀଘ୍ର ଯିମି ଆଉ ପରୀକ୍ଷା ଟା ଖାଲି ସରିଯାଉ।
ଏ ଯିବା ବୁଲିିବାଲିକି ଆସିବା।
ହୁଁ।
ଏଇଆ ଆଉ।
ଆଛା।
ଆଉ ଆଉ କଣ କହିବି ବନ୍ଧୁ? ଆଉ କିଛି କୁହ ବନ୍ଧୁ। ଗାଁ ଖବର ଆଉ କିଛି କୁହ।
ଗାଁ ଖବର କଣ? ଆଜି ଟିକେ ସକାଳୁ ଉଠିକି ପଳେଇଥିଲି ଟିକେ। ବାର ଟା ଥିଲା ନା। ଟିକେ ଆଇଁଷ ଖାଇବାକୁ ଟିକେ ଇଚ୍ଛା ହେଲା। ଆମିଷ ଖାଇବାକୁ। ଯଦି ଆମିଷ ଖାଇବାକୁ ଇଚ୍ଛା ହେଲା। ତା ହେଲେ ମୁଁ ତା ହେଲେ ପଳେଇଥିଲି ଆମର ମଟନ ଆଣବାକୁ।
ଆଚ୍ଛା।
ସେ ଟା ଆମର ମାର୍ସିଜ୍ ଚିକେନ୍ ସେଣ୍ଟର ଯୋଉ ମଟନ।
ଯୋଉ ଆମ୍ପରରେ ତ ନାଁ ଏଟା କୋଉଠି କହିଲେ? ସେଟା ଜଅଁଳରେ ନା କୋଉଠି କହିଲେ?
ହଁ।
ଜଆଁଳରେ
ହଁ।
ଓଁ ହୋ ହଁ ହଁ ତା ହେଲେ ଚିିହିଁଚି ସେ ଯୋଉ ଡେଙ୍ଗା ହେଇ ପିଲାଟା। ହଁ।
ଆ ସେଇ ତ ଆଉ। ମତେ
ହଁ ସେ ଭଲ ପିଲାଟା ଭଲ ଟା। ଭଲ ସେ କାଟେ ମଟନ। ବନ୍ଧୁ
ହଁ।
ହଁ ଆଉ। ଆଉ କୋଉଠି? ଏବେ କଣ କରୁଚ?
ନା କଣ କରବି ଏଇ ବିଲୁରୁ ଆଇଲି ଚାରିଟା ବେଳେ ଆସିକି ଗୋଡହାତ ଧୋଇକି ମୁଁ କହିଲି ଦେଖେ ମୋ ବନ୍ଧୁ କଣ କରୁଚି?
ଓ ଆଚ୍ଛା, ଯା ହଉ। ବନ୍ଧୁ ଖୁବ୍ ଶୀଘ୍ର ଯାଉଚି ତମ ଗାଁକୁ ବ୍ୟସ୍ତ ନାହିଁ ଖାଲି ପରୀକ୍ଷାଟା ସରିଯାଉ
ଆଉ କଣ ଖବର?
ଖବର ତ ସେଇୟା ପରୀକ୍ଷା ଚାଲିଚି ଗେମରେ ଟିକେ ବ୍ୟସ୍ତ ବ୍ୟସ୍ତ ରହିଯାଉଚି କାଲି କା ପହରଦିନ ପରୀକ୍ଷାଟା ସରିଗଲେ ତା ପରଦିନ ଗାଁକୁ ଆଉ ଚାଲିଲି ତମ ପାଖକୁ ଆଉ
ଓଁ ହୋ ହଁଁ ହଁ ଆସ ଯାତ୍ରା ହବ ଯାତ୍ରା ଦେଖିବ। ତାପରେ ଆମର ପ୍ଲାନ୍ ଟା ଆମେ କରିଦବା ପୁରୀ ପ୍ଲାନ୍ ଟା।
ହୁଁ ପୁରୀ ତ ନିଶ୍ଚୟ ନିଶ୍ଚୟ ପୁରୀ ନଗଲେ ଆଉ ହବ ନା ପୁରୀ ବହୁତ ଦିନ ହେଲା ଯାଇନି ଲାଷ୍ଟ ଟାଇମ୍ ଯାଇଥିଲେ। ମନେ ଅଛି ନା ଲାଷ୍ଟ ଟାଇମ୍ ଯାଇଥିଲେ। ହଁ ତାଙ୍କ ଚଗଲା ଭାଇ ସାଙ୍ଗରେ
ହଁ ହଁଁ ଯାଇଥିଲେ ଆମେ ରାମଚଣ୍ଡୀ ଫାମଚଣ୍ଡୀ ଯୋଉ ଭୋଜି କରିଥିଲେନି ହଁ, ହଁ, ହଁ। ଯା ହଉ ଆମ ଚାଲିଚି ତ ସବୁ ଦୁଃଖେ ସୁଖେ ଆଉ
ହଁ କଣ କରିଆ?